ହଁ ହାଲୋ।
କଣ କରୁଛନ୍ତି?
ଏଇ କିଛି ନାହିଁ ବାହାର କରେ ବସିଛି ବର୍ଷା ହଉଛି ତ ଆମ ଆଡେ। ବହୁତ ଦିନ ହେଲା ବର୍ଷ ସା ହେଇନଥିଲା ଆଜି ଟିକେ ବର୍ଷା ହଉଛି ପଦାରେ ବସିଛି ଥଣ୍ଡା ଲାଗୁଛି ତାପରେ ବି ଲାଇନ କାଟି ଦେଇଛି। ଲାଇନ ନାହିଁ ଆ ତମେ କଣ କରୁଥିଲ?
ହଁ ଏଇଠି ବର୍ଷା, ଘଡ଼ଘଡ଼ି ମାରୁଛି ଯେ ଏଇଠି ବସିଥିଲି କେହି ତ ନାହାନ୍ତି ଏକା ଏକା। ଭାରି ବୋର୍ ଲାଗୁଛି କହିଲି ଟିକେ କଥା ହେଇପଡିବା ଆଉ।
ଆଚ୍ଛା। ତାହେଲେ ସେମ ତମ ଆଡେ ବି ବର୍ଷା ଆମ ଆଡେ ବି ବର୍ଷା ହଉଛି।
ହଁ ବୋଧେ ସେ ଆଖପାଖ ଏରିଆ ଆଉ ସେଇଥିପାଇଁ ଆଉ।
ହଁ ସେଇୟା ହେଇଥିବ। ଆଉ ତମ ଆଡେ କଣ? ରଜ ଏବେ ଗଲା, କେମିତି କଣ ପାଳିଲ କଣ?
ରଜ ଏବେ ତ ମୁଁ ଯୋଉଠି ଅଛି ଶାଶୁଘର। ସେଠି ଯାହା ରଜ ତ ଜାଣିଥିବ ସମସ୍ତଙ୍କ ଶାଶୁ ରୋଷେଇହିଁ ସେଇ ଖା ରୋଷେଇ ବାସ କର। ବାସନ ମାଜ କିନ୍ତୁ ଆ ଝିଅ ଥିଲାବେଳେ ରଜ ଝିଅ ଥିଲାବେଳେ ହଁ ସବୁଆଡୁ ସବୁଆଡୁ ବୁଲ ଚାଲ ଆଉ ବୁଲ ଚାଲ କି ଦୋଳି ଖେଳ, ପାନ ସେଇ ଅଳତା ଲଗାଏ। ଆମ ଗାଁ ରେ ସେ ବହୁତ ଆମ୍ବ ତୋଟା ସେ ଆମ୍ବ ତୋଟାରେ ସବୁଆଡେ ମାନେ ବିଭିନ୍ନ ପ୍ରକାର ଦୋଳି ଆ ସେଇ ନିଶାଣି ଦୋଳି, ପଟା ଦୋଳି, ଚକ୍ରି ଦୋଳି ଏ ସବୁ ଦୋଳି ଆଉ ଦୋଳି ଖେଳ ଦିନ ସାରା ତ ଗୋ ବୁଲ ସାଙ୍ଗସାଥିରେ ମଜାମସ୍ତିରେ ଘରେ ତ ମା ମାନେ କାମ କରନ୍ତି, ଛୁଆଙ୍କର ଯେନଦିନି ଛୁଟି ଆମ ଆଡେ ତ ଝିଅ ପିଲା କାମ କରନ୍ତିନି କିଛି, ନା କାଟନ୍ତି ବାଟନ୍ତି ନି। ହୁଁ କିଛି କରନ୍ତିନି, ଖାଲି ଖାଇବେ ବାସନ ବି କରିବେ ଝିଅ ଛୁଆ। ଆଉ ତଳେ ବି ଲାଷ୍ଟ ଦିନ ତଳେ ବି ଚାଲିବେନି କଦଳୀ ପଟୁଆରେ ଚାଲନ୍ତି। ଏ ସବୁ ଘରେ ହୁଏ କିନ୍ତୁ ଏଠି ବାହାଘର ପରେ ଏଠି ଏ ସବୁ ନାହିଁ। ଏଠି ତ ସବୁ କାମ କର ଆଉ ମୁଁ ବି ଯୁଆଡ଼େ ଅଛି ତାଙ୍କର ସ୍ତ୍ରୀ ଲୋକମାନେ କଟା ବଟା ବି ସବୁ କରୁଛନ୍ତି। କହିଲେ କହୁଛନ୍ତି, ହଁ ହେଥିରେ କଣ ଅଛି? ଗାଁ ଆମର ସିଆଡେ ସେଗୁଡା ହୁଏନି। ଆମର ସେପଟେ ମଜାରେ ମଜାରେ ରଜ ଚାଲେ। ତମର ଏପଟେ?
ଆମର ବି ଶାଶୁଘର ସାଇଡ ସେଇଆ ଚାଲିଛି। ଏଠି କିଛି ବାରଣ ବାରଣ ନାଇଁ କିନ୍ତୁ ବାପଘର ବି ସେଇଭଳିଆ ତମେ ଯେମତି ସେମ କହିଲ ଯେ ନାଇଁ କାଟିବନି, ବାଟିବନି ତାପରେ ସନ୍ଧ୍ୟା ହେଇନଥିବ ପାଞ୍ଚଟା ପୂର୍ବରୁ ଖାଇଦେବ। ଯାହା ଖାଇବା କଥା ରାତିରେ ଝିଅ ମାନେ ଖାଇବନି। ଆମ ବାପ ଘର ସାଇଡ ରେ ଝିଅ ଥିଲାବେଳେ କୁହନ୍ତି। ଆଉ ଏକୋଡେ କିନ୍ତୁ ନାହିଁ। ଏ କୋଡେ ନିଜ କାଟ, ସେ ବାଟ, ସବୁ କର, ତରକାରୀ କର ଖାଇବ ଖାଲି କରିକି ଦିଅ। ଆଉ ଗୋଟିଏ ଦିନ ଫାଷ୍ଟ ରଜ ଦିନ ତ ଲାଇନ ନଥିଲା ପଳେଇଥିଲା ସେ ଦିନ ଯାହା ହଇରାଣ ହେଇଥିଲୁ। କିନ୍ତୁ ଗୋଟିଏ ଦିନ ଏଠି ମୋହାତ୍ସବ ହଉଥିଲା ଶାଶୁଘରକୁ ସାଇଡରେ। ମହୋତ୍ସବ ହେଇଥିଲା ସେଇଠି ଗୋଟେ ଦିନ ଯାଇଥିଲୁ ସେଦିନ ଆଗେ ଚାରିଟାରେ ଗଲୁ ବଣକୁ ଏଠି ଗୋଟେ ଜଙ୍ଗଲ ଅଛି ବଣ ସେଠି ସବୁ ବ୍ୟାଚ୍ ଭୋଜି କରନ୍ତି। ସେଇଠିକି ଯାଇଥିଲୁ ଆମ ନଣନ୍ଦ ଦି ଜଣ ଆମେ ଦୁଇଜା ଯାକ ମିଶିକି ଯାଇଥିଲୁ ସିଆଡ଼େ ବୁଲିକି ଆସିଥିଲୁ। ଗୋଟେ ସେକଡ ସାଇଡରେ ଗୋଟେ ବଡ ବନ୍ଧଟେ ଅଛି। ସେଟାକୁ ଦେଖିଥିଲୁ ତାପରେ ଘରକୁ ଆସିଥିଲୁ ରୋଷେଇବାସ ସାରିକି ପୁଣି ଯାଇଥିଲୁ ମହୋତ୍ସବ ଦେଖିବା ପାଇଁ। କିନ୍ତୁ ଭଲ ମହୋତ୍ସବ ଏଥର କରିଥିଲେ। ଫାଷ୍ଟ କରିଥିଲେ ଆର ବର୍ଷକୁ କହୁଛନ୍ତି ଆଉ ଟିକେ ଭଲ ହବ ବୋଲି। କରିଥିଲେ ଚାରି ପାଞ୍ଚ ଟା ଏମିତି ଦୋଳି ପଡିଥିଲା। ଏଥିରେ ଖାଇବା ପାଇଁ ବି ବ୍ୟବସ୍ଥା ହେଇଥିଲା। ଅରୁଆନ, ଡାଲମା, ଖଟା, ଅଁ ପୋଟଳ ଏମିତି ତିନି ଚାରି ପ୍ରକାର ଆଇଟମ ହେଇଥିଲା। ତା ସହିତ ଗୁପଚୁପ ହେଇଥିଲା। ଆଉ ଛୋଟ ଛୋଟ କୁନି କୁନି ଯୋଉ ଛୋଟ ଛୁଆ ମାନେ ବି ସବୁୁ ନାଚ ଗୀତ ଅଭିନୟ ଏମ୍ତି କରୁଥିଲେ ଯିଏ ଯା ଭଲ କରୁଚନ୍ତି ସମସ୍ତେ ଭଲ କରୁଚନ୍ତି। ଯିଏ ଅଧିକ ଟିକେ ଭଲ କରିଚନ୍ତି ତାଙ୍କୁ ପ୍ରାଇଜି ଦି ସବୁ ପ୍ରାଇଜି ପାଇଚନ୍ତି କିଏ। ମାନେ ଗାଁ ତରଫରୁ ଅଲ୍ଗା ସେ ଝିଅ ମାନେ ବି ତାଙ୍କ ଛୁଆ ମାନଙ୍କୁ ଅଲ୍ଗା ଗ୍ରୁପ ୱାଇଜ୍ ଝିଅ ମାନେ କରିଥି ଯୋଉମାନେ ମହୋତ୍ସବ ସେମାନେ ଅଲ୍ଗା ଦେଲେ ଗାଁରେ ବି ଯିଏ ଖୁସି ହେଇକି କି ଶହେ ପା କି ଦୁଇଶ କି ପଚାଶେ ଏମିତି ସବୁ ଦେଇଥିଲେ ଖୁସି ହେଇଥିଲେ ସବୁ। ରଜ ମହୋତ୍ସବରେ ଝିଅ ଝିଆଣେ ସମସ୍ତେ ଆସିଥିଲେ ବି ଆମର ଏଇ ପିଇସି ଦି ଦଣ ଆସ୍ ଥିଲେ ରଜ ବୁ ପିଇସି ଦି ଜଣ ଆସିଥିଲେ ସେ ନଣନ୍ଦ ଦି ଜଣ ଆସିଥିଲେ ବଣଜା ବାଣିଜି। କିନ୍ତୁ ଆସିଥିଲେ ସବୁ ଯାଇଚି ମଜା ହେଇଚି ଗୋଟିଏ ଦିନ ମଜା ହେଇଚି। ଫାଷ୍ଟ ଦିନ କାମ କାମରେ ପଳେଇଚି ସେଖ୍ ଖେଣ୍ଡ ଦିନ ମଜା କରିଚୁ ତଥାପି ରୋଷେଇ ବାସ କାମ ଆଉ କଣ ବୋଉ ହେଇଚୁ ମାନେ ଯା ହେଲେ ତ କାମ କରିବ। ଏଁ ନ କଲେ କିଏ କରିବ ଝିଅ ହେଇଚେ କି ଆମେ। ଆଉ ଏଁ ଥାର୍ଡ ଦିନ ତ ଏମିତି ବର୍ଷା ପୋଗ୍ରାମ୍ ଥିଲା ବର୍ଷା ହେଲା। ପୋଗ୍ରାମ୍ ବନ୍ଦ ହେଇଗଲା ଆଉ ସେଥିପାଇଁ ହେଇ ପାରିଲାନି ଆଉ।
ଝିଅ ଥିଲେ ମଜା ବହୁ ହେଲେ ଏ କଣ ଝିଅ ଥିଲେ ତ କହିବେ ରାତିରେ ଖାଇବନି ଖାଲି ଟିକେ ରଜ ପାଳିବ। ନହେଲେ ନାଇଁ ଝିଅଙ୍କୁ ତ ଭାଙ୍ଗିବନି ଫୁଲ ଛିଡେଇବନି ଠାକୁର ପୂଜା କରିବନି। ଆଉ ଯୋ ପ୍ରାଇଜି କହିଲ ଏଟା ଛୁଆଙ୍କୁ ଗୋଟେ ଉତ୍ସାହ କରିଆ ପାଇଁ ହଁ ଛୋଟ ପିଲା ନା ମତ୍ ଚକଲେଟ୍ ଟେ ଦେଲେ ଛୁଆଙ୍କର ଯେନ୍ତି ମନ ଖୁସି ଲାଗୁଚି ମୋତେ ଚକଲେଟ୍ ଟେ ମିଳିଗଲା ମୁଁ ସେ କାମଟା ଆଉ ଟିକେ କରିବି। ସେନ୍ଦା ଗୋଟେ ଉତ୍ସାହ ପାଇଁ ଆଉ ନାଇଁ ଆମର ତ ଶାଶୁଘର ଏଇଆ ଆଉ। କୁଆଡ଼େ ବୁଲାବୁଲି ନାଇଁ। ଯେତେ ମଜା ହେଲେ ଯା ହେଲେ ପୁରୁଣା ବୋହୁ ଅଲଗା ନୂଆ ବୋହୁ ଅଲଗା। ତାପରେ ସମସ୍ତଙ୍କର ଇଏ ସେମ୍ ନଥାଏ ଆଉ କିନ୍ତୁ
କରନ୍ତି କିଏ ଆଲାଓ କରନ୍ତିନି କିଏ ଏଟା ଗ୍ରହଣ କରନ୍ତି ଯେ ଶାଶ୍ ସେମାନେ ନାଇଁ ମୁଁ ଏଇଟା କରିଥିଲି ତମେ ଏଇଟା କରିବନି ମୁଁ ଯେନ୍ତି ରହିଥିଲି ସେମିତି ରହିବ। ପ୍ରାୟତ ଏମିତି ରୁହନ୍ତି ସେମିତି ରୁହନ୍
ଛି କିଛି ଲୋକ ଅଛନ୍ତି କହିବେ ମୁଁ ଏଇଟା କରିନି ତମେ ମାନେ ସେଟା କରନି ଆଉ କିଛି ଅଛନ୍ତି ମାନେ ଭଲ ଲୋକ କହିବେ ମୁଁ ଏଇଟା କରିନି ମାନେ ସେମାନେ କରିକି ଜାଣନ୍ତୁ ସେ ଜିନିଷ ଟା କଣ? ଲୋକ ନେଇକି ଅଲଗା ଅଲଗା ପାଞ୍ଚ ମନ ପଚିଶି ପ୍ରକୃତି କାହାର କାହା ସହି ତ ଆଉ ଲାଗିବ ଲ ଲାଗିବ।
ନା ଆଜ୍ଞା। ନାଇ ଆମ ଶାଶୁ ଯିଏ ଥିଲେ ବହୁତୁ ଭଲ ଥିଲେ ସିଏ ଆମକୁ ଚାଁ ଚାଇଁବେ ଯେ ଆମେ ଯୋଉଟା ଚାହୁଁଚୁ କି ଏଠିକି ଯେ ଯିବାକୁ ଚାହୁଁଚୁ ନାହିଁ ସା ଆମ ଶାଶୁ କହିବ ନାହିଁ ଝିଅ ଯାଅ ତମେ ସେଠିକି ବୁ ବୁଲିକି ଆସ ସିଏ ବି ଚାଁ ମାନେ ଆଁ ଜାଣି ଚନ୍ତି ଆମେ ବି ଗଲେ ସିଏ ବି ଯିବେ ସିଏ ନ ଗଲେ ବି ଆମକୁ କହି ଏବେ ନାହଁ ନାଇଁ ଯାଅ ଆମେ ବି ଗଲେ ତାଙ୍କୁ ଡାକୁନା ବୋଉ ଆସୁନ ସାଙ୍ଗ ହେଇକି ଯିବା ବୁଲିକି ଆସିବା। ମା ମାନେ ମା ଆମ ଶାଶୁ ଗୋଟେ ଅଲ୍ଗା ପ୍ରକାର ଥିଲେ। ଭଗବାନ୍ ତ ରଖିଲେନି ନେଇଗଲେ ଯୋଉଟା କି ଏଁ ମାନେ ସେ ଥିଲା ଟାଇମ୍ ରେ ଏଇଟା ଭାବିନଥିଲୁ ଆମେ ଯୋଉଟା ଏବେ ଭାବୁଚୁ କି ବୋଉ ଥିଲେ ଏଟା ହେଇଥାନ୍ତା ବୋଉ ଥିଲେ ସେଟା ହେଇଥାନ୍ତା। ଆଉ ଆମେ ଏଇ କାମ ଟା କଁ କରୁନଥୁଲୁ ବର୍ତ୍ତମାନ ସେଇ କାମ ଟା କରୁଚୁ ଯୋଉଟା ଶାଶୁ କରୁ ସେଇ ଟାଇମ୍ ରେ ଥିଲା ସେଇ ଟାଇମ୍ ରେ ସେ କାମ ଟା କଲା ବେଳକୁ ଆମକୁ ଭାରି କଷ୍ଟ ଲାଗୁଥିଲା। ପଡ଼ିକି ରହିଥିବ ନା ଆମ ଶାଶୁ ଆମ ବହୁ କରିବେ ଏଇଟା ଆମେ କରିବୁନି ମାନେ ବାସନ ଫାସନ କଥା କହୁଚି। କହିବୁ ନାଇଁ ମ ସେ ତ ତାଙ୍କର ମାଜିବେ ଏମି କାଇଁ ମାଜିବୁ ଏଇ ନ ଭାବୁ ଯେ ସେ ଥିଲାବେଳେ ଆମେ ବର୍ତ୍ତମାନ ତ କରୁଛୁ ଥିଲାବେଳେ କଣ ପାଇଁ ଆମେ କରୁନଥିଲୁ ଏଇନା ଭାବୁଛୁ ଥିଲେ ଆମ ବୋଉଥିଲେ ଆମେ ଥା ମାନେ ସେ ବସିଥାନ୍ତେ ଆମକୁ କରିଥାନ୍ତେ କିନ୍ତୁ ଏତେବେଳ ଭାବିଲେ କଣ ହୁଏ କିଛି ନାହିଁ ନା ଆଉ ସେ ତ ଯାଇସାରିଲେ ନା ଆଉ ଭାବିଲେ କଣ ଲାଭ ଅଛି ନା ସିଏ ଜା ପାଇଲେ ମୋ ବୋହୁ ମାନ ଏମିତି କି ମୋ ବୋହୂ ମାନେ ଉପର ବାଲା ଯଦି ଉପରେ ଥାଇକି ଦେଖୁଥିବେ ଯଦି ନାହିଁ ମଁ ବୋହୂ ଭାବୁଚି ତ ବଡ କଥା ସେଇଟା ଯଦି ଦେଖୁଥିବ ଦେଖୁଥିବେ ନହେଲେ ବର୍ତ୍ତମାନ ଆମେ ବହୁତ ମିସ୍ କରୁଛୁ ଆମ୍ବକୁ
ନାଇଁ ସିଏ ଭାରି ଭଲ ଲୋଗୋଥିଲେ ତମକୁ ପୁରା ଝିଅ ଭଳିଆ ଦେଖୁଥିଲେ।
ହଁ ଝି- ହଁ ହଁ। ଶାଶୁ କଣ ଶ୍ୱଶୁର କଣ ଦି ଜଣ ଝିଅ ଛଡା ତାଙ୍କର ଅନ୍ୟ ବ୍ୟତୀତ ଆଉ କିଛି ତାଙ୍କ ଡାକରକୁ ପାଟିରୁ ଫିଟିବନି ଝିଅ ଆଗେ ଏଇ ନମ୍ବର ତ ମାନେ ବାପା ବି ସିଏ ମାନେ ତାଙ୍କ ନାତି ଛଡା ବୋହୂ ନାହିଁ ପୁଅ ନାହିଁ କେହି ନାହିଁ। ମୋ ନାତି ତିନି ଜଣଯାଙ୍କ ସେ ତିକି ଭଲ ଥିବେ ଯାହା ଦେବି ମୋ ନାତି ମାନଙ୍କୁ ଦେବି କାହାକୁ ଦେବିି। ଆ ବା ଏବେ ବାପାଙ୍କୁ କହିଲି ବାପା ରଜରେ ତ ଉଁ ଦଉନାହାନ୍ତି ଶାଢ଼ୀ ତମେ ଦଉନା? ପଇସା ନା ମୁଁ ତମକୁ କଣ ପାଇଁ ଦେବି କଣ ପାଇବି ତମକୁ ଦେଇକି? ମୁଁ କଇଲି ତାହେଲେ କାହାକୁ ଦବ? ନା ମୁଁ ନାତି ମାନଙ୍କୁ ଖାଲି ଦେବି ତମକୁ କିଛି ଦେବନି ଆମକୁ ଦେଲେନି କିନ୍ତୁ ଛୁଆଙ୍କର ଜନ୍ମଦିନ ଆସିବ ଏବେ ଜୁଲାଇ ସାତ୍ ରେ ମୋ ବଡ ପୁଅର ଜନ୍ମଦିନ ଆସିବ ଆଉ କୋଉଦିନ ଯିବ? ମୁଁ କହିଲି କଣ ପାଇଁ କଣ ଦବ କି? ନା ଦେବି କଣ ଯିବ କି ଝିଅ ପୁଅ ଜନ୍ମଦିନ କୁ? ମୁଁ କହିଲେ ହଉ ଦେଖିଆ ନା ଆଉ ପାନ୍ସ ଟଙ୍କା ରଖିଛି ନେଇକି ଦବ ପୁଅକୁ। ନାତି ମାନଙ୍କ ପାଇଁ ମାନେ ଏତେ ମାନେ କେହି ଏଠିପା ଜେଜେ ବାପା ଏତେ ଅଛନ୍ତି ଆମ ଘର ସାଇଟ୍ ରେ କେହି ଟଙ୍କା ଟା ଦଉନଥିବେ ନାତିନାତୁଣୀକୁ। ଆ ଆମ ବାପା ବହୁତ୍ ଭଲ।
ନାଇଁ ସେ ପୁରା ତାଙ୍କ ଛୁଆ ସେ ତା-ଜାଣିଲେ ସେ ତାଙ୍କ ଧନ ତାଙ୍କ ଙ୍କ ସମ୍ପତ୍ତି ସ୍ନେହ। ତାପରେ ସେ ଲୋକ ସ୍ନେହି। ଆମେ ଦେ ଖୁଛେ ବାରମ୍ବାର ଇଏ ଲୋକ କିନ୍ତୁ ତମ ଶାଶୁ ଶ୍ୱଶୁର ସ୍ନେହୀ ଲୋକ ସେଥିପାଇଁ ଉ ତ ଝିଅ ବୋହୂ ମାନଙ୍କୁ ଝିଅ ଭଳିଆ ଦେଖନ୍ତି ନାତି ନତିୁଣୀଙ୍କ ଯୋଗୁ ବି ମାନେ ବହୁତୁ ଲୋଭ ସେ ସ୍ନେହୀ ଲୋକ। ଅଲଗା ଲୋକ ଅଛନ୍ତି ମୁଁ ବି ବହୁତ ଦେଖିଛି ଆମ ସାଇଟ୍ ଲୋକ ବହୁତ ଭଲ ହଁ ଏପଟ୍ ସାଇଟ୍ ରେ ଟିକେ ଛାଡିବ। କିନ୍ତୁ ନା ଛୁଆଙ୍କ ଯୋଗୁଁ ଲୋକଙ୍କର କଣ କଣ ହେଇଥାଏ।
ହଁ ଏ। ନାଇଁ ଆମ ବାପା ଆଗକୁ ଆମେ ବହୁ ଦି ଜଣ ଶାଶୁର ଶ୍ୱଶୁର ପାଇଛୁ କିଛି କ ଆମ ବାପା ବହୁତୁ ମାନେ ଟିଙ୍ଗା ଆମେ ବି ଏ ମବ-ଆମ ବୋଉ ଶାଶୁ ଯୋଉ ଯୋଉ ଟାଇମ୍ ରେ ନଷ୍ଟ ହେଲେ ପଡିଲେ ସେ ଟାଇମ୍ ରେ ଆମ ଶଶୁରଙ୍ଗର ଗୋଡ ଭାଙ୍ଗିଲା ମାନେ ସେତେବେଳେ ଯେମିତି କୁହନ୍ତି ମଣିଷକୁ ଛାଇ ଦେଖିଲେ ନାହି ଡିଏଁ ଆମ ବାପା ସେଇ ପରିସ୍ଥିତିକୁ ପଳେଇଥିଲେ, ଆମ ଦି ବୋହୂ କୁ ଦେଖିଲେ ଖାଲି ଯେମିତି ବିଷ ହଉଥିଲେ। ଏ ରାଗରେ ଯେମିତି ଗର ଗର ଗରଗର ହଉଥିଲେ ଫୋପାଡୁଥିଲେ ଖାଇବାକୁ ଦଉଥିଲୁ ଯାହା ସେ ଫୋପାଡି ଦଉଥିଲେ। କିନ୍ତୁ ଏବେ ଆଉ କିଛି ନାହିଁ ଭାରି ଖୁସି ବାସି ଝିଅ ଆସ ଖାଇବାକୁ ଦିଅ। ମାନେ ସେତେବେଳେ ଟାଇମ୍ ତା ଖାଇବାକୁବି ସେ ମାଗିବି କଣ ଏ ଥିଲା କେଜାଣି ବୋଧେ ଆମ ବୋଉ ନ ହୁଁ
ଦିନ ସିଏ ମା ପଳେଇବାକୁ ବାପାଙ୍କର ଗୋଡ ଭାଙ୍ଗି ଗଲା ସେରା ବି ବିନ୍ଧା ଛିଟିକା ହଉଥିବ ସେ ବିରକ୍ତ ହେଇଯାଆନ୍ତି। ହଁ ତାଙ୍କ ସାଥି ଥିଲେ ତାଙ୍କ ସାଙ୍ଗରେ ଚଳିଯାଆନ୍ତେ ଭଲ ଲାଗନ୍ତା। ତାଙ୍କ ସା ଥିବି ଚାଲି ଯାଇଥିଲେ ସେ ଯେଉଁ ସେ ଚିଡି ଚିଡା ହୋଇଯାଆନ୍ତି। ଏବେ ଆପେ ଆପେ ସମୟ ସହିତ ତାଳ ଦେଲାଠୁ ସେ ଆପେ ଆପେ ତ ବୁଝିଗଲେଣି ଆଉ।
ହୁଁ ସେତେବେଳେ ବି ଗୋଟେ ଟାଇମ ଥିଲା। ମାନେ ସେତେବେଳେ ଗୋଟେ ଟାଇମ ଥିଲା ସିଏ ବୋଧେ ଆମ ବୋଉ କୁ କିନ୍ତୁ ବହୁତ ଭଲ ପାଆନ୍ତି। କୁହନ୍ତି ସମସ୍ତେ ଚିଡନ୍ତି ଅମୁକ କରନ୍ତି ଆମ ବୋଉ କୁ ମାନେ ହଇରାଣ କରନ୍ତି। କିନ୍ତୁ ଆଁ ସେ ବୋଧେ ବହୁତ ଭଲ ପାଆନ୍ତି ସେ ଯୋଉଟା କି ମାନେ ମାଇଣ୍ଡ ରେ ମେକଅପ୍ କରିପାରିଲେନି ଯେ ମୋ ସ୍ତ୍ରୀ ମରିଯିବ। ମୋ ସ୍ତ୍ରୀ ମରିଯିବ ମତେ ଛାଡିକି ଯିବ ଭାରି ମାନେ ରାତି ବିଶ୍ଵାସ କରିବନି ରାତି ସାଢେ ଗୋଟେ ଦିଟା ହବ ଏମିତି ଗୀତ ଗାଇବେ ଖାଲି ଆମ ବୋଉଙ୍କ ନାଁ ଧରିକି ଆମେ ଖାଲି ଆବା କାବା ହେଇଯିବୁଆଉ। ବାପା କଣ ଏଉ ହଉଛନ୍ତି ରାତି ଗୋଟେ ସାଢେ ଗୋଟେ ବାପା କଣ ହଉଛି ଗୀତ ବୁଲୁଛ ଆମ। ମାନେ ଗୀତର ଅ ଅକ୍ଷର ଆମ ବାପାକୁ ଆସିନି।
ସେ ତାଙ୍କୁ ବହୁତ ସେ ବହୁତ ଭଲ। ପାଆନ୍ତି ତାପରେ ସେ ତାଙ୍କର ଗୋଟେ ଅଙ୍ଗ କୁହନ୍ତିନି କି। ବାହାହେଲା ପରେ ସ୍ୱାମୀ ସ୍ତ୍ରୀ ଗୋଟେ ଅର୍ଧ ଅର୍ଧ ଅଙ୍ଗ ହେଇଯାଆନ୍ତି। ତାଙ୍କୁ ତାଙ୍କ ସହିତ ବି ଯାହାଲେ ଚାଳିଶ ପଚାଶ ବର୍ଷ ଯିଇଁ ଥିଲେ ତାଙ୍କର ଗୋଟେ ତାଙ୍କ ସହିତ ଆଦତ ତ ବଢ଼ିଯାଏ ତାଙ୍କୁ ଥରେ ଛାଡିଲା ବେଳକୁ ଭାରି ବିରକ୍ତ ଲାଗେ ସେ ବି ସେ ସମୟଟା ବ୍ୟତିକ୍ରମ କରିବା ମନକୁ ବୁଝିବାକୁ ତାଙ୍କୁ ସମୟ ଲାଗେ।
ହଁ ସେଇଟା ମାନେ ସେ ଗ୍ରହଣ କଲା ବେଳକୁ ତାଙ୍କୁ ଟିକେ ଟାଇମ ଲାଗିଲା। ତଥାପି ତିନି ଚାରି ମାସ ପାଞ୍ଚ ମାସ ମାନେ ଯେମିତି କୁହନ୍ତିନି ନାକରେ କନ୍ଦେଇ ଦିଅନ୍ତି, ସେମିତି ଆମ ଦି ଜଣ ଯାକ କହିଲେ ପୁଅ ମାନଙ୍କୁ ଭଲ ନାତି ମାନଙ୍କୁ ଭଲ। ଏମିତି ସେଇ ତିନି ଚାରି ମାସ ପୁରା ଆମକୁ ମାନେ ଏତେ ହଇରାଣ ତାପରେ ଦି ଜଣ ଯାକ ପଡିଯିବାକୁ ଘର କାମ ତାପରେ ବନ୍ଧୁ ଆସନ୍ତି ତାପରେ ଗୁହାଳ ଗାଈ ଗୋରୁ ମେ ମେ ଞ୍ଚେ ଅଛନ୍ତି ତାର ସେ କାମ। ମାନେ ଆମେ ବି ଆମ ବୟସ ବି ଏତେ ନୁହଁ ଯେ ଗାଈ ଗୋରୁ ଧନ୍ଧା କରିକି ଦି ଜଣ ପେସେଣ୍ଟ ପଡିଛନ୍ତି ତାଙ୍କୁ ଗୋରୁ ସେବା କରିକି ବନ୍ଧୁବାନ୍ଧବ ତାପରେ ଛୁଆ ତିନି ତିନିଟା। ଏଁ ପୁଣି ଏଠୁ ଏମାନେ ଦି ଜଣ ଅଛନ୍ତି କେତେ କରିବୁ? ଆମକୁ ବି ବହୁତ କଷ୍ଟ ହୁଏ ସେତେବେଳେ ବାପା ଯାହା କହିଦେବେ ଆମେ ବି କହିଦେଉୁ। କାରଣ ଆମକୁ ବି କଷ୍ଟ ହୁଏ ନା ଆମେ କେବେ କରିନଥିଲୁ ଯୋଉଗୁରା ସେଇଗୁରା କରୁଚୁ ତାପରେ ତମେ ଆମକୁ ପଦିଏ ପଦିଏ କହୁଛ ଭଲ ଲାଗୁଛି।
ନାଇଁ ତାପରେ ତାଙ୍କୁ ଚିଡି ଚିଡା ଲାଗିବାକୁ ତମର ମାଚୁରଟି ଆସି ନଥିଲା। ଆ ତେଣୁକରି ଲାଗେ ସେମିତି। ଆଉ ବର୍ଷା ପାଗରେ କଣ ରୋଷେଇବାସ।
ବର୍ଷାରେ କିଛି ତ ହେଇନି ଏପର୍ଯ୍ୟନ୍ତ ଲାଇନ ତ ନାହିଁ। ଦେଖିଆ ଆଉ ଟିକେ ଯାଉ ସନ୍ଧ୍ୟା ହେଲେ ଭାତ ବସିଥାନ୍ତା ଆଉ ଭାତ କଣ ବସି ସେ ବୁଲାଇନି ନାହିଁ ଦେଖିବା ରୁଟି ଫୁଟି କଣ କରିକିରି। ଖାଇଦବୁ ସେ ତାଙ୍କର ଶନିବାର ସବୁ ଆଇଁଷ ଖାଇବେ ମତେ ଛାଡ଼ି ଦେଇକି ମୁ ଶନିବାର ଆଇଁଷ ଖାଉନି ତାଙ୍କର ଅଣ୍ଡା ଫଣ୍ଡା ଆଣିକି କରିଦେବେ ମୁଁ ଭଜା ଫଜା କଣ ଟିକେ କି କରିଦେଇି ଖାଇଦେବି। ଏତିକି ଆଉ ଆଉ ତମର କଣ ରୋଷେଇ?
ଆମର ହଁ ସେଇ ରୁଟି ଭଜା ହବ ଏଇନା ବୋଉ ଗୋଳେଇଥିଲେ ପିଠା ଯେ ଚକୁଳି ପିଠା ସମସ୍ତ କରିକି ଖାଇଲେ ଏମିତି ବସିଛୁ ପାଗକୁ ଆଉ।
ହଁ ପାଗ ତ ବଁ ଭଲ ଥଣ୍ଡା ପାଗ କରିଦେଲା ତମ ଆଡେ ବି ବର୍ଷା ଚାଲିଛି ନା?
ହଁ ଏବେ ଟିକେ ଟିକେ ଜଷ୍ଟ ଛାଡିଗଲା।
ଅଁ ଆଉ ଆମର ତ ସେମତି ଟିକେ ଟିକେ ଛାଡି ଯାଇଛି ବର୍ଷା ଏ ବାହାରେ ଆସିକି ବୁଲୁଛି ବାରିରେ ବସିକି ତମ ସହିତ କ ଥାଉଛି କହିଲୁ କେତେ ବସିବ ଏକା ଘର ଆକରେ ବସିଲା ବଳୁ
ହଁ ନୂଆ ସାଙ୍ଗ କରିବାକୁ ଭଲ ଲାଗେ ଆଉ ତମ ସାଙ୍ଗ ଦେଖା କରିବାକୁ ଭାରି ଇଚ୍ଛା ହେଲାଣି ଭାରି ଭଲ ଲାଗିଲା କ
ହ ହଉ କେତେବେଳେ ଚେଷ୍ଟା କରିକି ଆସିକି ଦେଖା କରିବ କଥା ହବ। ଆମେ ବି ମାନେ ମିସ୍ କରୁଥିଲି ଆଜି ଯେମିତି ଜାଣିଲି ଯେ ଏଇଟା ତମ ନମ୍ବର ବୋଲି ଖୁସି ଲାଗିଲା ଫିଡିଙ୍ଗି କରିକି ନାହା ଲେଖିକି ର ଖିଛି ପରେ ପର ଟାଇମ୍ ରେ କେତେବେଳୁ କଥା ହବା।
ହଁ କେବେ ଚେଷ୍ଟା କରିବା ଆ ସିଆକୁ ଆଁ ମୁଁ ତ ନୂଆ ଯାଇ ପାରିବିନି କେବେ ଚେଷ୍ଟା କରିବ ଆସିଆକୁ ଆଉ।
ନିଶ୍ଚିନ୍ତ ନିଶ୍ଚିନ୍ତ ଯିବୁ କୋଉଦିନ ଦି ଜଣ ଆଁ ଦି ଯା ଜାଙ୍କ ବାହାରିକି ଯିବୁ ହଁ ହଁ ଅଜୁ ନାଇଁ ଯୁଆଡେ ଯିବୁ ଦି ଜଣ ଆ ଯିବୁ ଜଣିକିଆ କେତେବଳୁ ଯିବୁନି।
ହଁ ନାଇଁ ନାଇଁ ଜଣ ସାଙ୍ଗ ହେଲେ ଭଲ ନା ଆଉ ରାଙ୍ଗସାଥିୀ ଗୋଟେ ଅଲଗା ଇଏ ଆଉ।
ହଁ ଆ ଦି ଯା ଯାକ ସାଙ୍ଗ ହେଇ କେତେବେଳୁ ବାହାରିକି ଯିବୁ ତମ ଘରକୁ ଆଉ।
ହଉ କେତେବେଳୁ ଫାଙ୍କା ଥିବ ନିଶ୍ଚିନ୍ତ ଆସିବ ଆଁ। ହଉ ରଖୁଛି ଆଁ ହଉ।